ହ୍ୟାଲୋ।
ହ୍ୟାଲୋ।
କଣ କରୁଛନ୍ତି?
ହ୍ୟାଲୋ।
କଣ କରୁଛନ୍ତି? କଣ କରୁଛନ୍ତି?
ହ୍ୟାଲୋ।
ମୁଁ କହିଲି କଣ କରୁଛନ୍ତି?
ହ୍ୟାଲୋ।
ହ୍ୟାଲୋ। ଶୁଣାଗଲା? ହ୍ୟାଲୋ। ଶୁଣାଗଲା?
ହଁ।
ମୁଁ କହିଲି କଣ କରୁଛନ୍ତି କୁହନ୍ତୁ?
ହୋଇକି ରହିଛି।
ଜୋରରେ କଥା ହୁଅନ୍ତୁ।
ଗୋଡ ଖରାପ ଶୋଇଛି।
ଓହୋ ଆଉ କଣ ଆଜି ଖାଇବା ହେଇଥିଲା?
ଆଜି ଖାଇବା ହେଇଥିଲା ଅଟା ପିଠା ବିରି ବରା ଭୁଗୁନି ଖାଇଛୁ। ହଁ ଛୋଟ ଝିଅ ଟା କରିଦେଲା ଖାଇଦେନୁ ଆଉ
ଏମିତି ରହି ରହି କୁହନ୍ତୁନି ଭଲ ସେ କୁହନ୍ତୁ।
ହଉ ତମେ କଣ କରୁଛ?
ମୁଁ ଏଇଁ ବସିଛି।
ଆଉ କଣ ଖାଇଥିଲ?
ମୁଁ ଖାଇଥିଲି ମୁଢି ଚୁଡା କ୍ଷୀର କଦଳୀ
ଆଉ ଗାଧୋଇ ସାରିଲାଣି?
ନା ଗାଧେଇ ନାହିଁ ଗାଧୋଇବାକୁ ଯିବି
ଆଜି ରୋଷେଇ କଣ ହବ?
ଆଜି ଗୁରୁବାର ଯେହେତୁ କାଲି ତ ବୁଧବାର ଥିଲା ଆମ ଘରେ ମଟନ ହେଇଥିଲା। ଆଉ ମଟନ ବି ଅଛି ଆଜି ତ ମାନେ ମା ହେରିକା କେହି ଖାଇବେନି ଆଇଁଷ ସେମାନେ କଣ ଭେଜ କରିବେ ବୋଧେ ସାଧା ଆଇଟମ୍ କଣ ହବ? ଆଉ ଆମର ଯଦି ମଟନ ହବ ତ ଗରମ କରିକି ଆମେ ଖାଇବୁ ନହେଲେ ଆମେ ବି ସେଇ ସାଧା ତରକାରୀ ଯାହା ବିି ଥିବ ସେଇୟା ଖାଇବୁ ଆଉ।
ଆଉ
କଣ ସବୁ କଟାକଟି ଚାଲିଛି ସବୁ ପରିବା? ଛୁଇଁ ନାଡି, ପୋଇ ଆଉ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
। ଆଉ ତାଙ୍କ ଗାଁ ର କିଏ ମାମୁଁ ଘର ସବୁ ଯିବେ ଛୁଆର ମାମୁଁ ଘର ସବୁ ଯିବେ।
ଆଉ ମୁଁ ତ ହଉଛି ହଁ କାହାକୁ ଚିହ୍ନିନି ସେଠି କିଛି କରିନି ମୁଁ ମତେ ଠିକ ଲାଗିବନି ଯିବା ପାଇଁ।
ତୁମ ମଉସା ମାଉସୀ କି ଚି଼ହ୍ନିନ?
ମଉସା ମାଉସୀ କି ଚିହ୍ନିଛି ଆଉ କାହାକୁ ଚିହ୍ନିନି ଆଉ।
ତମ ମାମୁଁର ଲୋକଙ୍କୁ ଚିହ୍ନ ନା?
ମାମୁଁ ଘର ଲୋକ ଆଉ କିଏ ଯିବେ? ଯାଇ ଯାଇ ଅଜା ଯିବେ ଆଉ କିଏ ଯିବେ?
ମଉସା ମାଉସୀ ତ ଡାକିଛନ୍ତି ତମର ଅଲଗା କାହାକୁ ଚିନିବା କଣ ଦରକାର?
ଦେଖିବା ନହେଲେ ପଳେଇବା ମୁଣ୍ଡ ତ ଧୋଇ ଦେଇଛି। ହଉ ଦେଖିବା ବୁଲି ଆସିବା ନହେଲେ ଯାଇକି କଲି।
ଗଲା ବେଳେ ଗୋଟେ ନଡିଆ ନେଇଯିବ ମାଆଙ୍କ ପାଖକୁ।
ହଁ।
ଘର ପରିବାର ନାଁ ର ବାଡେଇ ଦବ।
ହଁ।
ଆଉ।
ଆଉ କଣ ତମ ସାନ ଝିଅକୁ କହୁନ ସିଏ ପଳଉ?
ନା ତାର ଇନଫେକ୍ସନ୍ଟା ହବ ତ ସେଇଥିପାଇଁ ଏତେ ଲୋକ ବହୁତ ଲୋକ ଯିବେ ତାପରେ ବାନ୍ତି ଫାନ୍ତି ତା ଭିତରେ କରିବେ।
ଏ ହେ ଯଦି ବାନ୍ତି ଫାନ୍ତି କରିବେ ତାହେଲେ ମୁଁ ଯିବିନି।
ସେମିତି ଗ୍ୟାରେଣ୍ଟି ନାହିଁ କିନ୍ତୁ କରିବେ ବୋଲିକି ନିଏ ସେମିତି ତା ପାଇଁ ଟିକେ ମୁଁ ଯିବିନି ମାନେ ତାକୁ ଛାଡ଼ିବିନି।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
ସେ ଯାଇଥିଲା ପିକନିକ ର ବସ ରେ ଯାଇଥିଲା ସ୍କୁଲ ଅଳ୍ପ ଦିନ ହେଲା।
ହୁଁ ହୁଁ।
ସେଇଥିପାଇଁ ତାକୁ ଛାଡ଼ିଲିନି ତା ମଉସା ମାଉସୀ କହିଲେ ଯେ ବଡକୁ ନବା ପାଇଁ।
ବଡ କୁଆଡେ ଆମ ସାଙ୍ଗରେ ଯାଉନି ଆମ ଘରକୁ ଆସି ପାରୁନି ତାକୁ ମନା କରିବୁନି ତାକୁ କହିବୁ ବହୁତ ମାନେ ଇଏ କରିକି କହିଛନ୍ତି।
ହଉ ତାହେଲେ କାଲି ଯିବା ଆଉ।
ହଁ ତା ବେଣୁସ ସିନା ସିଏ ଉଠିଲେ। ସେଏ ତ ଉଠିବ ଲେଟ୍ ରେ କରିବ କିଏ ଜାଣେ?
ହୁଁ ହୁଁ।
ଆଉ।
ଆଉ କଣ? ପରିବା କଟାକଟି କରିପାରୁଛନ୍ତି ନା।
ହଁ ସେମିତି କରେ ଆଜି କାହିଁକି ଭଲ ଲାଗୁନି ଦେହ ଟା ଟିକେ
ହୁଁ ହୁଁ ଆଉ କଣ ସବୁ ମାନେ ଶି ଶଖିଛନ୍ତି ରୋଷେଇ କି ଆଚାର ବନେଇବା କିଛି ବି ନିଜ ହାତରେ କିଛି ଡ୍ରେସ୍ ତିଆରି କରିବା ବା କୌଣସି ଅଲଗା କାମ କଣ କିଛି ଶିଖ ଛନ୍ତି କଣ?
ବାଚାର କରିଦମି ଆଉ ପିଠା। ଆଉ ଡ୍ରେସ ଫେସ୍ ସେମିତି କିଛି ଶିଖିନି ମେସିନ କାମ ହଁ ବାକି ହାତର ଯାହା ସ ସିଲେଇ ଫିଲେଇ ଖୋଲିଗଲେ କରିଦିଏ। ବାକି ରହିଲା ଏଇ କଟା ଫଟା ଟିକେ ଚୁଇଁବା ଏଇଡା ସବୁ ଜାଣିଚି ଆଉ।
ହୁଁ ହୁଁ ଆଉ କେ କଉଠି ସବୁ ଶିଖିଲେ?
ସେମିତି କିଛି ନାଇଁ ଆମ ଘରେ ଆମ ଯାହା ଶାସୁ ସବୁ ଥିଲେ ସବୁ କରନ୍ତି ଦେଖ ଶିଖିକି ଶିଖି ଯାଇଚି ଆଉ। ଏବେ ତ ମୋବାଇଲ ର ଦେଖିକି କରୁଚନ୍ତି ସେତେବେଳେ ତ ମୋବାଇଲ ନଥିଲା ନା।
ହୁଁ। ଆଉ ବାଡିରେ ସବୁ କଣ କଣ ଗଛ ଲାଗିଛି?
ବାଡ଼ିର ବୋଇତାଳୁ ଭେଣ୍ଡି ବାଇଗଣ କଞ୍ଚାଲଙ୍କା
ହ
ଆଉ ଏଇଭଳିଆ ସବୁ ଲଗା ହେଇଚି ପୋଇ ମାର୍ସ ଖଡା ଅମୃତ ଭଣ୍ଡା କଦଳୀ। ନାଉ ସବୁ ଲଗା ହେଇଚି ସେରା।
ଆଉ ମଟନ ଖାଇଲେ କାଲି?
ହଁ ଖାଇଲି ଯେ ରାତିରେ କୁଣ୍ଡେଇକି ଅଳ୍ପ ଟିକେ ଫଳି ଯାଇଥିଲା ତାପରେ ପାଣି ଫାଣି ଟିକେ ପିଇଦେଲି ସଫିସିଣ୍ଟ। ଟିକେ କମି ଗଲା।
ହୁଁ ହୁଁ।
ମୁଁ ଖାଏ ମାନେ ଫଳି ଯାଉଚି ବୋଲି ଆଉ ଖାଇବାକୁ ଇଚ୍ଛା ହଉନି ମୁଁ କାଲି ଖାଇଲି ଦି ପିସ୍ ଖାଇଥିଲି ଦି ଦିନ ପିସ୍ କିନ୍ତୁ ତା ବେଶୀ କୁଣ୍ଡେଇ ମୁଣ୍ଡେଇ ହେଲାନି।
ହୁଁ।
ଅଳ୍ପ ହେଲା କିନ୍ତୁ ପାଣି ଟିକେ ଶପିଂସେଣ୍ଡ ପିଲି ଚାରି ଥର ପରିସ୍ରା କରିତେ ଓଇ ଗୋଡ ପାଇଁକା ଆଉ ପରିସ୍ରା କରିତେ ଉଠି ପାରୁନି ବହୁତ କଷ୍ଟର କାଲି ଉଠିଛି।
ହୁଁ ହୁଁ।
ଆଉ ନିଦ ହେଲାନି ଭଲ
ଆଉ କଣ ଚିକେନ ଶୁଖୁଆ ମାଛ ଅଣ୍ଡା ମଟନ ଭିତରେ କଣ ଭଲ ଲାଗେ ଖାଇବା ପାଇଁ?
ମତେ ଶୁଖୁଆ ମାଛ ଟିକେ ଭଲ ଲାଗେ ମତେ ଚିକେନ ଏତେ ଭଲ ଲାଗେନି। ଅଣ୍ଡା ବି ମତେ ଭଲ ଲାଗେନି କି।
ତ ଶୁଖୁଆ ଚଡ଼ଚଡି କରିଦିଏ ନହେଲେ ପୁଡିକି ଦଳେ।
ଶୁଖୁଆ ଭିତରେ କୋଉ ଶୁଖୁଆ ଭଲ ଲାଗେ?
ସେମିତି କିଛି ନାହିଁ ମତେ ସବୁ ଶୁଖୁଆ ଲୁଣି ଶୁଖୁଆ ଅଲଣା ଶୁକ କୁଆ ସବୁ ଶୁକୁଆ ମତେ ଭଲ ଲାଗେ। ଆଉ ବେଶୀ ମୋର ପୋଡା ପୋଡି। ମୋର ତରକାରୀ ଯେତେ ଭଲ ନୁହେ ମୋର ପୋଡା ପୋଡି ଖାଇବା ପାଇଁ ଭଲ।
ଉ ହୁଁ। ଆମ୍ବୁଡା ଆପଣଙ୍କ ପଟେ ଅଛି?
କଣ ଶୁଭିଲାନି।
ସାଲମ ସାଲମ।
ହଁ ଅଛି।
ସେଟା ପୁଡିକି ଖାଇଚନ୍ତି କେବେ?
ହୁଁ ପୁଡିକି ଦଳିକି ଖାଇଛୁ କଞ୍ଚା ଖାଇଛୁ ଆ ଆଚାର କରିଛୁ ସବୁ ପ୍ରକାର।
ହୁଁ ହୁଁ ଆଉ ବୁଲାବୁଲି ପାଇଁ ପୁଣି କେବେ କୁଆଡେ ଯିବେ ନା ଯିବେନି?
ଗୋଡ଼ ତ ଖରାପ ଗୋଡ ପ୍ଲାଷ୍ଟର ଖୋଲାସଇଲେ କୁଆଡେ ଯିବି ଯାଇ ଯାଇ ସେ ଝିଅକୁ ନେଇକି ମେଡିକାଲ ଯିବି ଭୁବନେଶ୍ଵର। ସେଇଠି ଗଲେ ଯାହା କୋଉ ଟିକେ ନଣନ୍ଦଘର ଫଣନ୍ଦଘର ବୁଲିକି ଆସିମୁଁ ଆଉ।
ହଉ ତାହେଲେ ପରେ କଥା ହବା ଆଉ।
ହଉ।